ହ୍ୟାଲୋ।
କହ ସାଙ୍ଗ କଣ ଖବର?
ହ୍ୟାଲୋ।
ସାଙ୍ଗ କଣ ଖବର? ହାଲୋ ସାଙ୍ଗ ଶୁଭିଲା? ହଁ। ସାଙ୍ଗ କଣ କରୁଛୁ ସାଙ୍ଗ କଣ କରୁଛୁ?
ଏଇ ଖାଇବାକୁ ଯାଉଛି ଆଉ।
ଖାଇସାରିଲୁଣୁ?
ଆଉ ତୁ କଣ କରୁଛୁ?
ଖାଇକି ଶୋଇଛି ଖାଇକି ଶୋଇଛି।
ଖାଇକି ଶୋଇଛୁ କଣ ଖାଇଲୁ?
ପିଠା ଆଉ ଟମାଟର ଦଳା ଆଉ।
ହ୍ୟାଲୋ ଆଁ ଆଁ।
ପିଠା ଟମାଟର ଦଳା।
ହଁ ମୁଁ ଏଇ ଯାଉଛି କଣ ଗୋଟେ ଦେଖି ଓହୋ ମୁ ଏଇ ଯାଉଛି କଣ ଗୋଟେ ଖାଇକି ଆସିମି ଆଉ। ଏ ଘରକୁ ଯାଉଛି ଆଉ ଖାଇମି ଆଉ।
ଖାଇବୁ କଣ ଖାଇବୁ?
ଏଁ ସେଇ ଭାତ ମାତ କଣ ହେଇଥିବ ଖାଇବା ଆଉ ଜାଣିନି ନା ମୁଁ ଏଇ ମୁଁ ଟିକେ ବାହାରକୁ ଯାଇଁ ହା।
ଗାଧୁଆଳ କଣ ଖାଇବୁ? ଗାଧୂଆ ବେଳେ କଣ ଖାଇଛୁ?
ତଳେ ଖାଇଦିନି ଭାତ, ଡାଲି, ଆଳୁ କୋବି ତରକାରୀ ଆଉ ତୁ କଣ ଖାଇଥିଲୁ ଗାଧୁଆଳେ?
ଗାଧୁଆ ବେଳେ ସେଇ ଭାତ, ଡାଲି ଆଉ ଭେଣ୍ଡିଆଳୁ ଭଜା ଆଉ। ଓ ଆଳୁ ଆଳୁଦଳା କାକୁ
ହଁ।
ଆଚ୍ଛା ଏଇଆ ଖାଇଥା ଆଉ।
ଆଉ। ଆଉ ପଢାପଢି ଚାଲିଛି ତ। ହଁ ଭାରି ଜୋରେ ବର୍ଷା ହଉଚି। ଆଉ ପରୀକ୍ଷା କୋଉ ଦିନ? ଏ ସକାଳେ ହେଇଥିଲା ଚାରିଟା ବେଳେ ବି ହେଇଥିଲା। ଏସଂ ଆ
ଆମ ଏପଟରେ ସକାଳୁ ନଥିଲା। ସକାଳେ ନଥିଲା। ଠିକ୍ ସାଢେ ଏଗାରଟାରୁ ପା ପକେଇଲା ଟିକେ ଟିକେ ପକେଇଲା ପକେଇଲା ପକେଇଲା ଗୋଟେ ସାଢଡେ ଗୋଟେ ପର୍ଯ୍ୟନ୍ତ ପକେଇଲା। ତା ପରେ ଦିଟାରେ ଟିକେ କମିଲା ଖାଇବାକୁ ଗଲି।
ହୁଁ ଉଁ।
ସିଟା ପୁରା ଓଦା ହେଇଯାଇଛି। ଥିଲା ପେଣ୍ଟ ଟା ମୋର ଅଧା ଓଦା ହେଇଗଲା। ତା ପରେ ଗଛ ପାଣି ପଡି ପ୍ୟାଣ୍ଟ୍ ସାର୍ଟ ଓଦା ହେଇଗଲା ଆଉ।
ହେଇ ବା ମୁଁ ଯାଇଥିଲି ଗୋଟେ ଜାଗାକୁ ସେଠି କଣ ହେଇଚି ନା ଛତା ଟା ଛାଡି ଦେଇ ଆଇଛି। କଣ କରାଯିବ? ଏ ଭାରି କଷ୍ଟ ହେଲା ଦୁଃଖ ଲାଗିଲା ଟିକେ ଆଉ ଛତା ଟାକୁ ଛାଡ଼ିଦେଇ ଆଇଛି ଆଉ। ଆଉ ରଥଯାତ୍ରା ଆସିଲାଣି ଆଉ କୁଆଡେ ଯିବୁ?
ନାଁ କୁଆଡେ ଜିମିିନି। ଗାଁ ରେ ଯାହା ହବ ଆଉ। ଗାଁ ରେ ଯାହା ହବ ବୁଲବି ଆଉ। ଗାଁ ରେ ଜଗନ୍ନାଥ ଟଣା ହବ ସେଇଥିରେ ଯିମି ବୁଲିବି ଆଉ।
ନାଚିବୁ ଆଉ ଡି ଜେ ଆସିବ ନାଚିବୁ ଆଉ।
ତୁମ ସେପଟରେ ଜଗନ୍
ହଁ ଏଠି ବି ରଥ ଆଁ। ଏଇ ନାଚ ଗୀତ ହୁଏ ରଥ ବି ଟାଣନ୍ତି। ବୋ ବହୁତ ଲୋକ ଭୋଗ ପ୍ରସାଦ ଫ୍ରସାଦ ଖିଆ ପିଆ ସବୁ ମାଉସୀ ଘରେ ଯାଇ ପହଞ୍ଚିଲେ ସେଠି ଡାଲମା, ଭାତ, ଚାଟଣୀ ତରକାରୀ ଶାଗ ହୁଏ ସବୁ ଖିଆ ପିଆ ହୁଏ ଆଉ।
ସେଠି କେ ସବୁଠାରୁ ଭଲ କଣ ହୁଏ?
ଏଠି ଗଣେଶ ପୂଜା ଆଉ।
ଗଣେଶ ପୂଜା ଆଉ କାଳୀ ପୂଜା ଦୁର୍ଗା ପୂଜା?
ଏ ମୁଁ ଜାଣି କାଳୀପୂଜା ହୁଏନି। ଦୁର୍ଗା ପୂଜା ହୁଏ।
ହୁଁ ହୁଁ
ଦୁର୍ଗା ପୂଜା ହୁଏ। କାଳୀ ପୂଜା ହୁଏନି କାଳୀ ପୂଜା ହଉଥିବ କରୁଥିବ। ମୁଁ ଦେଖି ନାଇଁ ଏଠି। ଆ ନୂଆ ନୂଆ ଯାଉ ଆସିଛି ନା।
ଓହୋ।
ହାଲୋ।
କାମ ଭଲ ଲାଗୁଚି କାମ ଭଲ ଲାଗୁଚି?
ହଁ ସେଇ ଭଳିଆ ଆଉ।
କାମ କରୁଚୁ ତ କାମ କରୁଚୁ ତ?
ହଁ ସେଇ ଭଳିଆ ଆଉ କଁ? ହଁ ହଁ ଏ ତ କରୁଚି ଆଉ ଇଚ୍ଛା ହେଲା ବେଳୁ କରୁଚି ନହେଲେ ଯାଉ ନେଇଁ। କଣ କରିବା କହ?
କେତେବେଳେ କେତେ କଣ ଯାଉଚୁ ଆଉଚୁ କେତେବେଳେ କଣ ଯାଉଚୁ?
ଏଇ ସେ ଯା ହଉ ସାତଟା ବେଳେ ଯାଉ ଚି। ସନ୍ଧ୍ୟା ସାତଟାରେ ଛଅଟାରେ ଆସିିକି ପହଞ୍ଚିଯାଉଚି ଆଉ।
ଓହୋ ଆ ସେଠି କେତେ କଣ ଖାଉଚୁ। କଣ ଖାଇଉ? ସେତେବେଳେ ସେଠି କଣ କଣ ଖାଉଚୁ କେତେବେଳେ ଯାଉଚୁ? ଆଜି ଉଠିଲୁ କେତେବେଳେ?
ନା। ଆ ଉଠିନି ଆଜି ସେଇ ସାଢ଼େ ପାଞ୍ଚ ଛଅ ଆଉ ଭୋରୁ ଭୋରୁ ଉଠିଲି ଆଉ
ସକାଳୁ ଉଠିକି ଗାଧେଇ ପାଧେଇ ଯାଉଛୁ ନା କଣ କରୁଛୁ?
ନାଁ ଗାଧୋଇ ପାଧେଇକି ଯାଏ ପୁଣି ସେଠୁ ଫେରିଲେ ଘରେ ଗାଧୋଇ ପଡେ ଟିକେ ଆଉ
ଓ ହୋ।
ଝାଳ ଫାଳ ହୋଇଥାଏ ଗାଧେଇପଡେ ଆଉଥରେ ଆଉ
କଣ ସଖାଳୁ ଖାଇଥିଲୁ?
ନାଇଁ ସେଇ ଚୁଡ଼ା ଦହି ଏଇଆକୁ ସବୁ ପଇସା ପତ୍ର ନାହିଁ ଆଉ କଣ କରିବା
ଆଉ ତୁ କୋଉଠି ଅଛୁ ତୁ ପଛରେ ଢୋଲ ବାଜିଲା ଭଳିଆ ଶୁଭୁଚି।
ବ ା
ଆ ଏପଟକୁ ଆସୁନ ସାଉଣ୍ଡ ଜୋର ଶୁଭୁଛି।
ହଁ।
ଫାଙ୍କାକୁ ପଳେଇଆ ଆଉ ଖାଇ ଆଉ କଣ ଖାଇବୁ କଣ ଯାଇକି?
ଏଇ ଆସି ବାପା ତ କାହିଁ ଘରେ ନାହାନ୍ତି। ଫାଷ୍ଟଫୁଡକୁ ଆସି କଣ ଗୋଟେ ଖାଇଦେଇ ଯିବା ଆଉ
ତୁ ରୋଷେଇ ସବୁ କଣ ଶିଖିଛୁ ନା କିଛି ଶିଖିନୁ?
ନା ରୋଷେଇ ବାସ ଶିକିଛି ଟିକେ ଅଧେ କଣ ଶି ଆଉ ସମ୍ପୂର୍ଣ୍ଣ ଶିଖିନି ଆଉ
ହ ନା ରୁଟି କରିସିକିନି ନା ରୁଟି ମାନେ ବ ରୁଟି ବନେଇଦେମି କିନ୍ତୁ ଏ କଣ କରନି ରୁଟି ଦଳିଦମି କିନ୍ତୁ ବେଲି ପାରମିନି କିନ୍ତୁ ବନେଇଦେମି।
ଆଉ କଣ ବନା
ଏମିତି ସବୁ ସଂସ୍ଥା ଚାଲିଛି ଆଉ ଏଇ ଚିକେନଟା ଆସିକ ଶିଖିଛି ମାଛଟେ ଏନେ ଶିଖିଛି ମ୍ୟାଗି ତ ସେ ନଂବରରେ ପୁରା ଆ ଚିକେନ ଟା ବି ବନେଇ ଶିଖିଛି ଆ ଚିକେନ କଣ ସେଇ ଚିକେନ ତ୍ ସିଆଡୁ କିଣି କିଣିକି ଆଣିଲେ ତାକୁ ପ୍ରଥମେ ଧୋଇ ଧାଇଯିବ ଭଲ କିଣା। ବୁଝିଲୁନା?
ହଁ ଚିକେ ଚିକେନ କିଣିକି ଆଣିକି ହଁ ଚିକେନ
ଧୋଇଦାଇ ଦେ ହୁଁ ଧୋଇ ତାପରେ ମସଲା ଫସଲାଟା ଗୋଟେ ଲେମ୍ବୁ ଚିପୁଡ଼ି ଦେଇକି ଲେମ୍ବୁ ଚିପୁଡି ଦେଇକି ହଳଦୀ ଲଙ୍କାଗୁଣ୍ଡ ଲୁଣ ଟିକେ ମାନେ ଗୋଳେଇ ଗାଳେଇକି ତାକୁ ମୁଁ ରଖିଦିଏ।
ହଁ
ରଖି ସାଇଲା ପରେ ଆଳୁ ଯଦି ପକାହବ ତାଲେ ଆଳୁ କାଟିଦିଏ ନହେଲେ ରସୁଣ ଅଦା ତାକୁ ପେଷ୍ଟ କରିଦିଏ ମାନେ ଗ୍ରାଇଣ୍ଡିଙ୍ଗ କରିଦିଏ।
ହଁ।
ହାଲୋ ଗ୍ରାଇଣ୍ଡିଂ କରିଦିଏ। ପିଆଜ କାଟିଦିଏ ଚୁନ ଚୁନ କରିକି ପିଆଜ ପୁରା କୁଚେଇକି କାଟିଦିଏ ଏଇ ତ ମସଲା ରେଡି ଆଉ ପିଆଜ ତାପରେ ଆଉ କଣ କରମି ନା ଜାରିଦମି ଜାରି ଦେଇକି ତାପରେ ପୁଣି ତା ଦେହରେ
ସରି ତେଲଟାକୁ ଗରମ କରିମି ପ୍ରଥମେ ତେଲଟା ଗରମ କରିକି ତେଜପତ୍ର ଦି ଖଣ୍ଡ ଖଣ୍ଡ ପକେଇଦେବେ।
ହଁ।
ପକେଇ ଦେଇକି ତାପରେ ସେ ହେଇ ରସୁଣ, ପିଆଜ ନା ସରି ରସୁଣ ଆଉ ଅଦା ପେଷ୍ଟ ଯୋଉଟା ନଥିବ ନା ଟିକେ ହାଲକା ଜାରି ଆସିଲେ ତାକୁ ସେ ପକେଇ ଦେଇେକି ତାକୁ ଭଲ କିଣା ମସଲା ଟାକୁ କଷିମି। ବାସ୍ନା ଛାଲନା ଯାଇ କଷୁଥିମି। ଆଁ ତା ଭିତରେ ବି ମସଲା ମସଲି ସବୁ ଗରମ ମସଲା ଚିକେନ ମସଲା ଲୁଣ ନଙ୍କା ଗୁଣ୍ଡ ହଳଦୀ ପାଉଡର ପକେଇ ଦେଇକି ତାକୁ ପୁରା ବାଗେଇଦିଏ। ଇଏ ମାନେ ମସଲା ଗନ୍ଧ ଟା ଯାଇ ସାରିଲା ପରେ ତାପରେ ତାକୁ ଆମର କଣ ସେଟା ଚିକେନ ଟାକୁ ପକେଇ ଦେଇକି ଗୋଳେଇ ଗୋଳା ଇକି ଆଁ
ଆଉ ରାଗ ରାଗ କଞ୍ଚାଲଙ୍କା କି ଶୁଖିଲା ଲଙ୍କା
କଣ କଞ୍ଚାଲଙ୍କା ଯୋଉ ଆମର ଯ ମଲା ଗ୍ରାଇଣ୍ଡି ହୁଏନି ନା ତାର ଦେହରେ ଗ୍ରାଇଣ୍ଡିଙ୍ଗ ହେଇଯାଏ ମ ଆ ନା ସରି କଞ୍ଚାଲଙ୍କା ଆଉ ଟମାଟର ଅଲଗା ଗ୍ରାଇଣ୍ଡିଙ୍ଗ କରି ବାହାର କରିଦିଏ। ମାନେ ବହଳିଆ ଝୋଳ ହବ ଭାଇ।
ଆଉ ଗୋଟା ମସଲା
। ଗୋଟା ମସଲା ବା ଆମର ଗ୍ରାଇଣ୍ଡିଂ ହେଇକି ରୁହେ ନା ଗୋଟା ମସଲା ପକ୍ଷେଦ ନା କଣ ନା ପାଟିକି ହଁ ଖାଇଦେଲେ ସ୍ଵାଦ ଆ ମାନେ ସ୍ଵାଦ ଆସିବନି। ଚୋବେଇ ଦିନ ଗୋଟା ମସଲା କଣ ଗୋଟେ ସ୍ଵାଦ ଆସିବନି ଆଉ।
ଆଉ ସେଇଥିପଁ ଗୋଟେ ମସଲା ପକଉନ।
ନା ସେଇଥିପାଇଁ ଗରମ ମସଲା ଅଛି ନ ନେଲେ ସେ ଯୋଉ ଗୋଟା ମସଲା ତାକୁ ଗୁ ଉଁ ମସଲା ଯୋଉ ପିଆଜ ନା ସରି ପିଆଜ କହୁଛି। ହଁ ଅଦା ରସୁଣ ସହିତ ପେଷ୍ଟ କରିଦିଅ ଆଉ।
ଓହ। ଆଉ କଣ ଶିଖିଛି?
ଆଉ ସେଇଭଳିଆ ଶିଖିଛି ଆମର ଇଏ
ହାତ ତ
ହଁଁ ଆଁ ହଁ ଭାତ ଭାତ ଶିଖିଛି ଭାତ ତମ ନେଇ ଶିଖିଛି କିନ୍ତୁ ହଁ।
ହାତ, ଡାଲି
। ହଁ ଡାଲି ଶିଖିଛି ହଁ ମା ଛ ତରକାରୀ ଶିଖିଛି ମାଛ ତରକାରୀ ଶିଖିଛି।
ଆଉ ଦହି ପଖାଳ କରୁନା। ଜେ ଧର ବର୍ଷା ହେଲା ଗ୍ୟାସ ନାଇଁ ସରିଯାଇଛି କଣ ଖାଉ?
ଆଉ କଣ କରିବା ଆଉ ଘରେ ଯାହା ଅଛି ସେୟା ଖାଇବା ବର୍ଷା ନିର୍ଦ୍ଧୁମ ଯଦି ବାଡାଏ। ଘରୁ ବାହାରି ହବନି ଯେମିତି ବାଡାଏ ଯଦି। ଆ ତାନେ ଯାହା ଘରେ ଥିବ ସେଇଆ କୁ ଖିଆ ହବ ଆଉ।
ଚୁଡ଼ାମୁଡି ନା ଛତୁଆ ନା ଉପମା
ଆ ଦେଖା ହବ ଯୋଉ ଜିନିଷ ଥିବ ସେଇ ଜିନିଷ ଉପରେ ଖାଦ୍ୟ ଜିନିଷ କିଛି ପ୍ରସ୍ତୁ ତ ହବ ସେଇଥିରେ ଖିଆ ହବ ଆଉ।
ଉପମା ନା ଛତୁଆ ନା ଚୁଡା ମୁଢି ଖଇ ନା କଣ?
ଯାହା ଥିବ ଖିଆ ହବ ଆଉ।
ଆଉ ତୁ ଦେହ
ହଁ ସେଇଭଳିଆ ଆଉ ସେ ଦେହ ଭଲ ଲାଗୁଛି ଟିକେ ଟିକେ ଥଣ୍ଡା ଅଛି ବୋଧେ ଭିତ୍ ତରେ କରେ ଛିଙ୍କ କାଶ ହଉଛି କେତେବେଳେ ଆଉ ତୋ ଦିଅ ପା ଭଲ ତ।
ହଁ ମୋ ଦେହ ଭଲ ଅଛି।
। ହଁ।
ଆଉ ଆସିବୁ କେବେ?
ଏ ନଭେମ୍ବର ମାସ ବେଳକୁ ଯିବା ବାଲିଯାତ୍ରା ଟାଇମ କୁ।
ବାଲିଯାତ୍ରା ଆଉ ତୁମ ସେପଟରେ ର ରଥପଥ କରିକି ଛୁଆ ବୁଲାନ୍ତି ନା ଆଉ ଆମ ଏପଟରେ ସବୁ ଛୁଆ ଗୋଟେ ର ଥ କରନ୍ତି ଆମ ଏପଟରେ ଛୁଆ ରଥ ଗୋଟେ କରିବେ ରଥ ବାଉଁଶ ଗଛରୁ ଗୋଟେ ବାଉଁଶ କାଟିଦେବେ ତାପରେ ତାକୁ ତିନି ଫାଳ କରିକି ବା ବାଁଶହ ପା ତିଆ ସବୁ ବାନ୍ଧିକି ରଥ ଗୋଟେ କରନ୍ତି। ରଥ କରିକି ଚକ ଲଗେଇକି ସବୁ ତିନି ଚାରି ଜଣ ମିଶିକି ରଥ ଗୋଟେ ବୁଲାନ୍ତି। ସବୁ ଗାଁ ରେ ଭୋ ଭୋଗ କରିବେ ସେ ତାପରେ ପଇସା ନେବେ ରଥ କୁ ନେଇ କୁ ନେଇ ସମସ୍ତ ଘର ବୁଲାନ୍ତି
ପଇସା ଆନେ ତାପରେ ଫିଷ୍ଟ ଗୋଟେ କରିଦ କରିଦିଅନ୍ତି ଆଉ
ଫିଷ୍ଟ ଗୋଟେ କରିଦିଅନ୍ତି ଆଉ
ଆଗରୁ ବି ଆମେ ସବୁ କରିଛୁ କରି କି ଆଗରୁ ପୁରୀ ଆଳୁ କୋସା ହବନି ଇ ପୁରୀ ଆଳୁ କସା
ନହେଲେ ଖିରି
ଆର୍ ଗାଁ ବୁଲଉ ଗାଁ ବୁଲେଇ ସାରିଲା ପରେ ରାସ୍ତା ଉପରକୁ ପଡେ ହଁ ହଁ
ହଁ ସେ ନନା ସେ ଯୋଉ ବଡ ଭାଇ ନନା ଯେତେବେଳେ ଥିଲା ସେତେବେଳେ ଆମ ସହିତ କରୁଥିଲା ନୁହେଁ କି
ହଁ ହଁ ତା ଆମେ ଚଢେଇ ଛୁଆକୁ ଆଣୁ ଚଢେଇ ଛୁଆ ତାକୁ ଧରିକି ଆମେ ରଥ ଭିତରେ ପସେଇକି ତାପରେ ଆମେ ଯୋଉ ଟଗର ଗଛରେ ଯୋଉ ପୋକ ଥାଏ ତାକୁ ଖାଇବାକୁ ଦଉ ତାପରେ ଗୋ
କୁକୁର ବି ବେଳେ ବେଳେ ଧରିକି ତାକୁ ବି ବୁଲାଅ କୁକୁର ବି ଧର ରିକି ବେଳେ ବେଳେ ବୁଲାଅ କୁକୁର ଛୁଆ କୁ
ହଁ ଅ
ନୁହେଁ କି ଆ ସେ ଦିନ ବୁଲି ହବନି ନୁହେଁ
ଗୋଟେ ଚଢେଇ ଛୁଆଡେ ରଖଥିଲୁ ଫ୍ୟାନ ଜଣେ ଖୋଲିଦେଲା ତାର ଉଡିକି ଗଲା ତା ମରିଗଲା
ଏ ସରିଗଲା, ଆଉ ତା କାହାଣୀ ସେଇଠି ଶେଷ ଆଉ।
ଆଉ ଯୋଉ ଚଢେଇ ଛୁଆ ରଖିବୁ ଆମେ ତାକୁ ଖାଇଦଉ ଟଗର ଗଛରେ ଯୋଉ ପୋକ ଥାଏ। ହଁ।
ହଁ ହଁ ଏଇ ଯୋଉ ଜିଆ ଟାଇପ୍ ର ଛୋଟ ଛୋଟ।
ସେୟାକୁ ଖାଇ ଦଉ, ସିଏ ବି ତାର ଖାଇକି ଦି ଦିନ, କି ଚାରି ଦିନ ବେଳକୁ ମରିଯାନ୍ତି।
ହଁ, ସେ ବେଶୀ ଦିନ ବଞ୍ଚ ଛନ୍ତି ତାଙ୍କ ମା ପାଖରେ ରହିଲେ ହିଁ ସିଏ ବଞ୍ଚିବେ ଠିକ୍ ଠାକ, ଆମେ ଯଦି ତାଙ୍କୁ ବଞ୍ଚେଇଦବା ତାହେଲେ ସିଏ ତା, ମା କାହିଁକି ତାକୁ ରଖନ୍ତି। ନାଁ କଣ?
ହଁ।
ଏଇତ ଆଉ।
ଆଉ ତୁ ସବୁ କଣ ଖେଳୁ କଣ?
ଏ ଏଇଠି ଛୁଆ ଏଇ ଆମ ଘର ଘର ପାଖରେ ଏଠି କ୍ରିକେଟ ଖେଳନ୍ତି, ଛୁଟି କେତେବେଳେ ଥିଲେ ମୁଁ ଆସି କ୍ରିକେଟ ଫ୍ରିକେଟ ଖେଳେ ଆଉ
ସେଠି ସବୁ ଖେଳନ୍ତି?
ହୁଁ କ୍ରିକେଟ୍ ଖେଳନ୍ତୁ ତାପରେ ଏଠି ଗୋଟେ ଛୋଟ ଷ୍ଟାଡିୟମ୍ ହବ। ଫୁଟବଲ ବ୍ୟାଟବଲ୍ ବ୍ୟାଟମିଣ୍ଟନ୍ ଅ ସବୁ ଜୋରଦାର ମୁୂଲକ ତାର, କିଛି ଯୋଉ ହଁ ଭଲିବଲ୍ ଖେଳନ୍ତି। ଆଉ ଇଏ ଆମର ଗନ୍ଧଟା
ସେଠି ତମର କେତେ ଛୁଆ ସବୁ ଖେଳନ୍ତି?
ଏରା ଅଛନ୍ତି, ଦଶ ପନ୍ଦର ଜଣ ଭଳିଆ ଅଛନ୍ତି ଛୁଆ ସବୁ ଆଉ। ଛୋଟ ଛୋଟ।
ସବୁ ମିଶିକି ଖେଳା ଆଉ।
ହଁ।
ତତେ କୋଉଟା ଭଲ ଲାଗେ?
ଏ ମତେ ଟିକେ ସେଇ ବ୍ୟାଡମିଣ୍ଟନ ଖେଳିବାକୁ ଭଲ ଲାଗେ ଆଉ।
ବ୍ୟାଡ଼ମିଟନ୍।
ବ୍ୟାଡମିଣ୍ଟନ ଖେଳ ଟିକେ ଭଲ ଲାଗେ ଆଉ।
ଆଉ କ୍ୟାରମ୍?
ହଁ କ୍ୟାରମ୍ ବି ଖେଳିବାକୁ ଭଲ ଲାଗେ।
ଭଲ ଲାଗେ ବ୍ୟାଡମିଟନ୍ କଣ କେମିତି ବ୍ୟାଡମିଟନ୍ କଣ କେମିତି ଖେଳ?
ବ୍ୟାଡମିଟନ୍ ତାର ଦିଟା ବାଡି ଭଳିଆ ଥିବ ତା ଉପରେ ଗୋଟେ ଇଏ ଭଳିଆ ଥିବ। ତାକୁ କୁହନ୍ତି ରାକେଟ୍। ସେଇଥିରେ ମାରନ୍ତି। ଆଉ କ ଆଉ ଗୋଟେ ଯୋଉ ବଲ୍ ଭଳିଆ ଯୋଉଟା ତୋର କୋଉଭଳିଆ ଥିବ ପାରା ପରରେ ହେଇଥାଏ, ଗୋଟେ ଧଳା ପାରା ପରରେ ସେଇଟା ହେଇଥାଏ। ତା ପ ଗୋଟେ ଗେଣ୍ଡୁ ନାଖିଆ ଆର ରବର ଗେଣ୍ଡୁ। ସେଇୟାକୁ ମାରିନେ ସେ ଏପଟ ସେପଟ ଏପଟ ସେପଟ ହୁଏ ଖେଳ ସେ ସେପଟୁ ଜଣେ ମାରିବ ଏପଟୁ ଜଣେ ମାରିବ ମଝିରେ ଗୋଟେ ଇଏ ସୂତା ଟଙ୍ଗାଏ ମାନେ ନେଟ୍ ଟଙ୍ଗାଏ ଜାଲ ଗୋଟେ ଟ ହଁ ଜାଲ ଗୋଟେ ବନ୍ଧା ହେଇଥିବ। ଏ ସେପଟୁ ମାରିବେ ସେପଟୁକୁ ସେ ସେପୁଟୁ ମାରିବେ ଏମିତି
ଗୋଟେ ପଟରେ କେତେ ଜଣ ଜଣେ ନା ଦି ଜଣ ରୁହନ୍ତି?
ଦି ଜଣ ଖଣ୍ଡେ ରୁହନ୍ତି ଆଉ। ଏ ପିଲା ଦେଖିକି ହୁଏ ଆଉ। ମାନେ ପିଲା ଯେତିକି ଥାଆନ୍ତି ସେଇ ପିଲା ଯଦି ଅଧିକ ଥାନ୍ତି ଦି ଦି ଜଣିଆ ଖେଳନ୍ତି। ପିଲା କମ୍ ଥାନ୍ତି ତାହେଲେ ଜଣେ ଜଣିକିଆ କରିି ଖେିଳିକି ଯାଆନ୍ତି।
ଯେତିକ ଆଉଟ୍ ହୁଅନ୍ତି ପଏଣ୍ଟ କେତେ କଣ ରେ ଥାଏ?
ଆଁ ଆଁ
ପଏଣ୍ଟ କାର କେତେ ହେନେ ହାରନ୍ତି କେମିତି କଣ ଜିତନ୍ତି ଖେଳ ଆରମ୍ଭ ହୁଏ।
ଏଁ ତଳେ ଗଳି ପଇନେ ଏ ପଏଣ୍ଟ ଆଉ
ଇଏ ଏପଟରେ ଜଣେ ମାରିଥିବ ସେପଟର ଗଳି ପଇଲା। ତାଙ୍କ ପଏଣ୍ଟ ଆଉ ଯଡି ସେପଟରୁ ମାରିଥିବ ଏପଟରେ ଗଳି ପଇଲା
ହୁଁ ଏମତି ଆଉ ଏପଟ ସେପଟ ଏପଟ ସେପଟ ଚାଲି ଥାଏ। ଏଇ ଉଁ ଦି ଜଣ ତିନିଟା ପଏଣ୍ଟରେ କେବେ ପଅନ୍ତି ସେ ମାନେ ଅଧିକ ପିଲା ହେନେ ତିନିଟା ପଏଣ୍ଟ। ପାଞ୍ଚଟା ପଏଣ୍ଟ ଏମିତିକା ଖେଳନ୍ତି ନ ହେନେ ଏ ଅଳ୍ପ ପିଲା ହେଇଥିନେ ବାଇଶି ଟା ଏକତିରିଶ ଟା ଏମିତି ଖେଳନ୍ତି ଆଉ।
ଓହୋ। ଆଉ ବ୍ୟାଟ୍ ବଲ ରେ କେତେ କଣ କେତେ ଜଣ ଖେଳନ୍ତି?
ବ୍ୟାଟ ବଲ୍ ବି ସେଇ ଛୁଆ ଯଉ ଛୁଆ ଯଉ ବାଡମିଣ୍ଟନ ଖେଳନ୍ତି ସେଇଛୁଆ ଯୋଉ ବ୍ୟାଟ ବଲ୍ ଖେଳନ୍ତି। ଆଉ ଯୋଉ ଗୋଳୁଆ ଅଛନ୍ତି ପ୍ରବଳ ଏଠି ଯେ ଆଁ ଆ
ସେଠି ବି ଗୋଳାନ୍ତି।
ନା ଆଉ ପ୍ରବଳ ଗୋଳାନ୍ତି। ଏ ବ୍ୟଟ ଜାଣି ଶୁଣି ଆ ମାନେ ନେ ଏ କିଏ ଗୋଟେ ଆଉଟ ହେଇଯିବ ନା ଧର କିଏ ଗୋଟେ ବ୍ୟାଟିଂ କରୁଚିସେ ଆଉଟ୍ ହେଇ ଗଲା କହିବ ମୁଁ ଦେଖ ଖୀ ନଥିଲେ ଆଉଥର ପକା ଏମିତି କହିବ ଆଉ ସିଏ କିଛି ପୁଣି ଝଗଡ଼ା ଫଝଗଡ଼ା ହେବ ମାରପିଟ ହଁ ଆଉଟ ହେଇଯିବ ଯଦି ନା କହିବ ମୁଁ ଦେଖିନ ଥିନି ଆଉଥର ପକା। ଆଉ ଯଦି ବାଇଚାନ୍ସ ଯଦି ଯଦି ଅ
କ୍ୟାଚ ଆଉଟ୍ ହେଇଗଲା।
ମାନେ ଇଏ କ୍ୟାଚ ଆଉଟ ହେଇଗଲେ ବି ସେ ଅ ଧରଦବ କହିବ ଗ୍ରାଉଣ୍ଡ ଟଚ ହେଇଚି।
ବଲ ତଳେ ପଡ଼ି ଯାଇଚି।
ହଁ ତଳେ ମାନେ ଇଏ ହେଇଚି। ବ୍ୟାଟେ ଆଉ ମାଟି ଛୁଇଁ କି ଯାଇଚି।
କେତେ ଜଣ ତମେ ଖେଳ?
ଏଇ କେତେ ନା ସେ ଏତେ ଛୁଆ ଏକା ସାଙ୍ଗରେ ବାହାରନ୍ତିନି ସେ କେତଏଳେ କୀନ୍ତି ବାହାରନ୍ତି। ନହେଲେ ସେମିତି ଆମର ଚା ଚାରି ଛଅ ଏମିତି ଖେଳନ୍ତି ଆଉ।
ଆଉ ଭଲ ସବୁଠାରୁ କୋଉ
ଏ ସେ ଗୋଟେ ଅଛି ହଁ ମୋ ସାଙ୍ଗଟେ।
ଆଉ ପଇସା ପଇସା ବାଜି ଲଗାଅ ନା?
ନା ପଇସା ବାଜି ନା ଛୁଆ ସବୁ କଣ ପଇସା ବାଜି
ଆମ ଏପଟରେ ଯୋଉ ଖେଳ ହୁଏ ଭଲ ବ୍ୟାଟ ସେ ସବୁ ଛୁଆ ଖେଳନ୍ତି, ସେ ତାଙ୍କର ବାଜି ଲଗେଇବା ପାଞ୍ଚ ଟଙ୍କା ଦଶ ଟଙ୍କା ଯିଏ ହାରିବ ସିଏ ତାକୁ ଦବ। ଏ ସବୁ ବାଜି ଲଗାନ୍ତି ଯିଏ ସମତି ଇବ ଧର ସହେ ଟଙ୍କା ହେଇଗଲା ଗୋଟେ ଥଣ୍ଡା ଟେ ନେଇକି ଆସି ଥଣ୍ଡା ନେଇକି ଆସିକି ପିଇବେ ସବୁ ଆଉ।
ଆଇଲେ
ଆଉ ଯଉ ବା
ହ୍ୟାଲୋ।
ହ୍ୟାଲୋ। ହଁ ଯୋଉ ତୁ ଡିଜେ ଫିଜେ ପାଇଚୁ
ଆ
କୋଉ ମାଇକ୍ ଟା ଭଲ?
ଭଲ ଯେ ଜିବିଏଲ ଆଉ।
ଯେ ପି ଲ୍ କଣ କେମିତି ବାଜେ, ସେଟା କେତେ ୱାଟ?
ସିଏ କେତେ ସ୍ପିକର ନେଇକି ଆଉ। ସ୍ପିକର ନେଇକି ଆଉ ସେ ଅଛି ଯେ ବଲ ଅଛି। ଆ ଆ
କଣ କେମିତି ଜାଣନ୍ତି କୋଉଟା ଗଲା?
ଭଲ କଣ ତ ସେମାନେ କଥା ଯିଏ ବଜେଇ ଜାଣିଯାଆନ୍ତି ଯିଏ ଜାଣିଯାଆନ୍ତି କେତେ କେ ୱାର୍ଡ କେତେ ସ୍ର କଣ ସି ସବୁ ଜାଣିଥାନ୍ତି। ଅ ସେଇ ହିସାବରେ ବଝାନ୍ତି ଆଉ।
ଧର ଗୋଟେ ଜଣଙ୍କ ବାହାଘର ହବ, ଜଣେ ବଜେଇବ କେମିତି କଣ ବଜେଇବ?
ଆ ସେ ଜ ବିି ଲ ତାଙ୍କୁ ଜବି ଲ ସଏ ନବନି, ସିଏ ନବ ଟୁ ଫ୍ ଟି ହଁ।
ଅଢେଇଶିକି ଆ।
ହ୍ୟାଲୋ ସାହିଲି।
ଓଢେଇଶହ ନେଇକି ନେବ।
ହଁ ଅଢେଇଶହ ଦିଟା ବକ୍ସ ବଜ ନା ଅଢେଇଶହ ମ ଆ ଆ। ଏ ତାର ମାନେ ତା ଯୋଉ ତାର ତାର ନବ ମେସିନରେ ନଗେଇବ ମେସିନ ତା ପଛରେ ଯୋଉ ତାରବାରିଛି ଯୋଊ ଲାଲି ତାରରେ ଲଗେଇବ ନାଲି ତାର ସେଇ ତାର ଟା ଆଣିକି ଏଇ ଯୋଉ ମାଇକି ନାଲି ତାର ନଗେଇବ ତାର କଳା ତାରରେ ଆ କଳା ତାର ନଗେଇବ। ଅଗେଇଲା କନେକ୍ସନ ହେଇଗଲା ତାପରେ ଆ କରେଣ୍ଟ ବୋର୍ଡ ରୁ ନବ ମେସିନ କରେଣ୍ଟ ବୋର୍ଡ ରୁ ନବ। ଆଉ ତାପରେ ତ ଶଇଲା ଆଉ ତାପରେ ମୋବାଇଲ କଡ ଯୋଉ ଥାଏ ମୋବାଇଲ ପଛ ଇୟର କଡ ଭଳିଆ ଥାଏ ସେଇଭଳିଆ ତା ଦେହରେ ବି ଗୋଟେ ଥାଏ। ତା ପଛର ନଗେଇ ଦେଇେଇକି ତାର ନଦେଇ ଦେଲା ତା ଫୋନ ର ଯେ କୌଣସି ଗୀତ ଗୋଟେ ବାଛିଲା ବାଛିକି ସେଇଟାକୁ ଆଙ୍ଗୁଳି ମାରିଦେଲା ତାପରେ ଏପଟେ ତାର ବାଜିଲା ଆଉ ତାର ତାର ସାଉଣ୍ଡ ଇଏ ବଢ଼େଇଲା ତାର ବାଜିଲା ଆଉ ଯେତେ ସାଉଣ୍ଡ ବଢେଇିବ ସେତେ ଜୋର ବାଜିବ ଆଉ।
ପଡିଗଲା।
ପଡିଗଲା ଯଦି ଯିଏ ଆଣିକି ଦେଇ ଥିଲା ସି ତାର ବୁଝିବ ଯିଏ ଆଣିକି ଦେଇଥିଲା ସେ ଯୋଉ ବାହାଘରରେ ସିଏ ତାର ବୁଝିବ।
କେମିତି ଜାଣିବ ପୋଡିଗଲା ବୋଲି?
ଆ ସଏ ପଡେ ନା ସଟ ହେଇଯାଏ ମାନେ ଜୋର ବାଜିିନେ ଏ ଯୋଉ ସ୍ପିକର କଟିଯାଏ ଟିକେ ଫାଟିଯାଏ ଟିକେ।
ତାକୁ ବାଗ୍ଇ ହୁଅ ନା।
ହଁ ତାକୁ ଦୋକାନୀ ନେଇକି ଦେଲେ ସେ ତା ଉପରେ ଯେମିତି ଆମର ହଁ ଏଇ ପମ୍ଚର ହେଇଗଲେ ଯେମିତି ଲିକ ମରା ହୁଏନି ନା? ସେଇ ଟାଇପ ର ମୋର ଆଉ ହବ।
ହ୍ୟାଲୋ ସାହିଲି। ହ୍ୟାଲୋ ହଁ। ସାହାଣୀ ମତେ ଭୋକ ଗଲାଣି ମୁଁ ଖାଉଛି ଆ।
ହଉ ହଉ।
ହ୍ୟାଲୋ। ସାଇଲି ହଲୋ ଆଉ ମ ସରିଲଣି ନା।
ନା ନା ସରିନି।
ଖାଇବା।
ସାଙ୍ଗ ମୋର ସରିଛି। ଆଉ ସେଇ ହବ ଆଉ ସି ହେନ ଅଟୋମେଟିକ କଲ ଟା କଟିଯିବ।
ଓହୋ। ହଉ ତାହେଲେ ମୁଁ ଖାଉଛି ହେଁ। ଖାଇକି କଥା ହଉଛି ନା ଖାଇନି ଶୁଣ ଖାଉଛି ଖାଇନି।
ଖାଇବୁ।
ଖାଇକି କଥା ହଉଛି ଖାଇ ଖାଇକି କଥା ହଉଛ ଆଁ ଏ ଏଇ କଣ ସେ ଫ୍ରା ରାଇସ୍ ଗୋଟେ ଖାଇଦବ ଆଉ।
ଆଉ କହ।
ଆଉ
ଖାଲି ନା ଆଉ କଣ ଖାଇବ?
ହଁ ଫ୍ଲାଏ ରାଇସି ତା ସହିତ ଚଟଣିୀ ଦବ ସାଲାଡ ଦବ ଏଇ ଆଉ। ନା ଭିଡ ଅଛି ବନ୍ୟାକୁ ଲେଟ ହବ ଏଇଠି ବିରିୟାନୀ ଖାଇଦବା।
କୁହନ୍ତା କଣ ଖାଇବି ଜାଣି ପାରୁନି।
ହଉ ତୁ ଦେଖେ ଆଉ।
ଆଁ ଖାଇକି କଥା ହଉଛି ଆଉ। ଖାଇକି କଥା ହଉଛି, ମାନେ ଖାଉଛି ଏପଟରେ କଥା ହଉଛି ହେଲା।
ହଁ ହଁ।
ଆଉ ତୁ ଟ୍ରେନରେ ବସିଛୁ?
ହ୍ୟାଲୋ।
ତୁ ଟ୍ରେନ ରେ ନସିି ଯୁ ଟ୍ରେନ ରେ ବସିଚୁ?
ହ୍ୟାଲୋ, ଏ ନା ଏ ହାୱା ପବନ ହଁ।
ଯିବା ଆସିବା କେମିତି କରୁ?
ଏ ଟ୍ରେନେ ପା।
ଟ୍ରେନ ନେ
ହଁ।
ତୁମ ରୁ ରୁମ କତୁରୁ ତୁମ ସେ ଯୋଉ କମ୍ପାନୀ ଟା କେତେ ବାଟ?
ଏଇ ସେଇ କେତେ ଏଇ କେତେ ସତର ଘଣ୍ଟଟିଆ ରାସ୍ ଘଣ୍ଟା କା ରାସ୍ତା ହୋଉଛି।
ଗୋଟେ ଘଣ୍ଟା ଗାଡିରେ ବସିକି ଯାଉ।
ହଁ।
ଟ୍ରେନରେ ପଇସା କେ ଟିକେଟ ପଇସା କେତେ?
କୋଉଠୁ ମାନେ
ରୁମ୍ ରୁମ୍ କତୁରୁ ଯୋଉ ଯିବୁ।
କୋଉଠିକି?
କେତେ ପଡେ, ସେ ଯୋଉ କମ୍ପାନୀ ଯୋଉଠି କାମ କରୁ ଯାଉ? ରୁମ କତୁରୁ କଳ କାରା ଖାନା, ଆଉ ବସ୍ ରେ ଯାଉ।
ସେ ପା ବସ୍, ବସ୍ ରେ ଯାଏନା।
ଆ ବସ୍ ଚାଲେ।
ହୁଁ।
ଡେଲି ବସ ରେ ଯିବା ଆସିବା କର।
ହଁ। କାମ ଯୋଉଠି କରିଛି ନା ସିଏ ପଠାନ୍ତି ବସ ଗାଡି ପଠାନ୍ତି।
ବସରେ ଯାଇକି ସେଠି ପହ ଞ୍ଚୁଚ, କେତେ ଜଣ ତଥାପି ବସ ରେ ଯାଅ?
ଏଇ ପନ୍ଦର କୋଡ଼ିଏ ଜଣ ଭଳିଆ ଉ।
ସମସ୍ତଙ୍କ ଘର କତିରେ ବସ ରହୁଥିବ, ବସ ରେ ତା ସବୁ ଚଢୁଥିବ। ଚଢିକି ଗୋଟେ, ଗୋଟେ, ଗୋଟେ, ଗୋଟ କରିକି ଯାଉ ଥିବ, ଆଉ ତାପରେ ଫେର ଆସିଲା ବେଳେ ସେମିତି ଆଣିଥିବ ଆଉ। ଆମେ ଯୋଉ ଯାଇଥିନୁ ଏଇ ରଜରେ ରେ ରଜରେ ଗୋଟେ ଜାଗାକୁ ଯାଇଥିନୁ ସେଠି ସବୁ ଯେମତି ଟାଉନ ଗଲାବେଳେ ରାସ୍ତା
ହଁ।
ହୁଁ।
ଫେର୍ ବୁଲିକି ଘରକୁ ପଳେଇଲେ, ତା ପରେ ଆମେ ଆସିଲୁ ଏପଟରେ। ଆମେ ଆସିଲୁ।